ହ୍ୟାଲୋ।
ହାଲୋ।
କୋଉଠିକିରେ?
ମୁଁ ଏଇ ତାରିଣୀ ପାଖରେ ବୁଲୁଛି ଆଉ କଣ କରିବି।
ଆ, ମୁଁ ପା ଏଇଟି କ୍ଲବ୍ ଘର ପାଖରେ ବସିଛି ଆସୁନୁ ଏଇଟିକି।
ବି ସେଇଟିକି? ହଉ ହଉ।
ହଉ ଆସେ ଆମେ ଏଠିତ ବଇଚୁ ବୋରିଙ୍ଗ ଲାଗୁଚି ଆଉ ଆସିଲେ ଏଠି ଗେମ୍ ଫେମ୍ ବାଜିଏ ଖଣ୍ଡେ ପକେଇ ଦିଅନ୍ତେ।
ହୋ ହଉ ଯିବା ଦେଖିଆ ଯାଉଚି ଆଉ।
ଏଠି କଣ ଗପୁଥିଲେ ସେ ତାରିଣୀ ମନ୍ଦିର ବିଷୟରେ କଣ କଥା ହଉଥିଲେ ତାରିଣୀ ମନ୍ଦିର ଟା ଆଉ ଥରେ କରିବେ ବୋଧେ କଣ। ଅଧା ତ କଣ କାମ ହେଇଛି ଆଉ ସିଆଡ଼ୁ କରିବେନି ନା କଣ?
କି ଜାଣିଚି ତାଙ୍କ କଥା। ମନ ଇଚ୍ଛା ସେତିକି ପିଲର୍ ଫିଲର୍ ଉଠେଇଦେଲେ ସରିଗଲା ଆଉ ଛାତ ପଡ଼ୁନି କିଛି ହଉନି। ଏକାଥରେ ମା- କାମ ଲାଗିଲା ଏକାଥରେ କରିଦେଲେ ଆଉ କିଛି ହଉନି।
ଆଉ ଫେଣି ପଇସା ଫଇସା ତୋଳେଇ କରନ୍ତେ ନା କଣ ମଝିରେ ବଣ୍ଟି ଭାଇ ହେରିଆ ତୋଳିବାକୁ ଯାଇଥିଲେ ସେ ପଇସା ଉରା କଣ କଲେ?
କି ଜାଣି କଣ କଲେ? ହଁ ବେ ତୋଳଉ ବୁ-ଆମେ ବି ତୁଳିବାକୁ ଯାଇଥିଲୁ।
ହଁ ମାଗଣ କରିବାକୁ ଯାଇଥିଲେ ଏତେ ପଇସା କଣ ହେଲା ବଣ୍ଟି ଭାଇ କଣ କଲା ସେ ପଇସା ଗୁରାକୁ?
ସିଏ ବି କଣ କଲା ଇୟ ଦେଇଦେଇଥିବ ସିଏ କଣ କ
ନା ସିଏ ତ କୋ-ସିଏ କୋଉଠି ଦବ? ଖେଳ ପଇସା ଏ ପର୍ଯ୍ୟନ୍ତ ଏ ପିଲାଙ୍କୁ ଦଉନି ପଅଁ-ପନ୍ଦରଶହ ନା ଦି ହଜାର ଟଙ୍କା ଏ ପର୍ଯ୍ୟନ୍ତ ବଣ୍ଟି ଭାଇ ଦଉନି ଆଉ। ଇଏ ପଇସା ଦେଇଥିବ ନାଇଁ କିଏ ଜାଣେ?
ଯା ରଖିଦେଇଚିକି?
ସିଏ ସେ ତାର ସିଏ ରଖିବ ସିଏ କଣ କହିବ ମୁଁ ରଖିଚି। ସେ ରଖିଥିବ ସବୁ ଜାଣିଥିବେ କିନ୍ତୁ ସେ ଦବନି ସେ ମୁଁ ଏଣେ ଖର୍ଚ୍ଚ କରିଦେଲି ସେଣେ ଖର୍ଚ୍ଚ କରିଦେଲି। ଖେଳ ପାଇଁ ଏଣେ କଲି।
ହଁ ଯୋଉ ଖେଳ ହଉଥିଲା ସେଇଥିରେ କେତେ ଖର୍ଚ୍ଚ କରି ଦେଇଥିବ?
ହଁ। ଖର୍ଚ୍ଚ କରିଥିବ ଫେଣେ ଏଇନା ସେଇ ପଇସା ଯଦି ପଇସା ତୋଳଥିବ ରଖିଥିବ ଫେଣି ଗଣେଶ ପୂଜା ପାଇଁ ସଟ୍ ଫଟ୍ ହେଲେ ଯଦିଦବକି କଣ ସିଏ ମତେ ଲାଗୁଚି ଦବ ସିଏତ ଡେଲି ଦେଖୁଚୁ ଖାଲି ଯାଉଚି ଆଉଚି କୁନ୍ଦଳ ଛକରୁ ବରା ତକାରି ଖାଇକି ଆଉଚି ଜଳଖିଆ ଖାଇକି ଯାଉଚି।
ହଁ ସେ ସଦାବେଳେ ସଦାବେଳେ କେତେ ଫାମିଲି ପ୍ୟାକ୍ ବାହାରିଲାନି ତାର
ହଁ ତାର ପେଟ ଫେଟ କଣ ବାହାରିଗଲାଣି ସବୁବେଳେ ତେଲ ଜିନିଷ ଖାଇଲା ଆଉ ବାହାରିବନି।
କି ଚାକିରି ଗୋଟେ କରିଚି କହନି?
କଁ ହେଲା?
ସେ କିଚାକିରି କରିଚି?
ହଁ ସେଗୋଟା ସଫ୍ଟୱୋର ଅଛି କମ୍ପାନୀ ଅଛି ଖାଲି ତାଦେହରେ ଖାଲି କାମ ଖାଲି କମ୍ପ୍ୟୁଟର ଚଲେଇବା କାମ।
ବଢିଆ କେତେ ତିରିଶି ହଜାରେ ଖଣ୍ଡେ ପାଉଚି।
ଏତେ ତିରିଶି ହଜାରେ ନାବେ?
ହଁବେ ତିରିଶି ହଜାରେ ପାଉଚିପା ଏବେ ଆଉ
ନା ନା ଏ କୋଡ଼ିଏ ହଜାରେ ପାଉଚି।
କଁ କୋଡ଼ିଏ ହଜାରେ ହେଲାଣିନି କଁ କମ୍।
ହଁ କୋଡ଼ିଏ ହଜାରେବି କଣ କମ୍ ହେଲାଣି ଘରେ ବସିକି କାମ କରିକି ଖାଲି କୋଡ଼ିଏ ହଜାରେ ପାଉଚି ଆ ସେଥିରେ କଣ ଅଛି।
ମାସକୁ କୋଡ଼ିଏ ହଜାରେ କେତେ କହନି ୟା ପିଲା ଖୋଜୁଚନ୍ତି ସେଇଭଳିଆ।
ହଁ। ପିଲା ଖାଲି ଖୋଜୁଚନ୍ତି ଏଇନା ସେଇଭଳିଆ ଚାକିରି ପିଲାଙ୍କୁ ମିଳୁନି ସିଏ ଯାହଉ ପାଇଗଲା କ ଭାଗ୍ୟଭଲ। କଁ କୋଉଥୁଲ?
ହଁ ସେତାର ପାଇଯାଇଚି ତାର ବଢିଆ ଆଉ ଲାଇଭ୍ ସେଟ୍ ଏକାଥରେ ଆଉ।
ହଁ।
ଆଉ ଯୋଉ ରଥଆତ୍ରା ତମ ଗାଁ ଆଡ଼େ କୋଉ ଭଳିଆ ହୋଉଚିବେ?
କଁ ହେଲା?
ରଥଯାତ୍ରା କୋଉ ଭଳିଆ ହଉଚି?
ରଥଯାତ୍ରା କୋଉ ଭଳିଆ କଣ ହଁ ସେଇ ବଡ଼ ଆକାର ହଉଚି ଏଥରବି ଖିଆ ସବୁ ରଥଯାତ୍ରା ଆଇଲାଣି କେତେ ତାରିଖ ରଥଯାତ୍ରା କେବେକି?
ହଁ ଏଇ ଆଉ ସେଇ ସତର ତାରିଖନା ଅଠର ତାରିଖ ଦିନ।
ଷୋହଳରେ ଷୋହଳରେ ପଡ଼ୁଚିବା ରଥଯାତ୍ରା।
ବୋଳରେ। ଆଉ ତାହେଲେ ବଢିଆତ ଆଉ ରଥଯାତ୍ରା ଏବେ ହବ ଆଉ କଣ ଡ୍ରେସ୍ ପେଣ୍ଟ ଆଣିବୁନା ଆଣିବୁନି ରଥଯାତ୍ରକୁ?
ଦେଖିଆ କଁ କରିବା ରଥଯାତ୍ରାକୁ ଡ୍ରେସ୍ ଫେସ୍ ଆଣିବିକି କଁ କରିବି ଯଦି ଦେଇ ଘରକୁୁ ଯାଏ ଗଡ଼ମଧୁପୁର
ସେଠି କୁଆଡ଼େ ବ ହଁ ସେଠି ହଁ ସେ ଆଡ଼େ ସେ ଯାର୍କା ଆଡ଼େ।
ଓ।
ସେଠି ରଥଯାତ୍ରାରେ ପୁରା ବଡ଼ ଆକାରରେ ହୁଏ।
ବଡ଼ ଆକାରରେ ହୁଏ?
ହଁ ବଡ଼ ଆକାରରେ ହୁଏ ଲୋକମାନେ ଭିଡ଼ ଭାଇରେ ପୋଲି ଆସି ତିରିଶି ଚାଳିଶଟା ପୋଲିସ୍ ଆସି ସେଇଠି ଖାଲି ବୁଲନ୍ତି। ପୁରା ବଡ଼ ଆକାରରେ ହୁଏ ରଥଯାତ୍ରାଟା। ସେଇଥିପାଇଁ ଯିବା କଥା ମୁଁ କହିଲି କୋଉବର୍ଷ ଯାଇନି ଦେଖିବା ଦେଇ ଘରକୁ କୋଉବର୍ଷ ଗୋଟେ ଯିବା ଆଉ।
ଆଁ ପୁରି ପଳଉନୁ?
ପୁରୀ ଏଇନା ଗଲେ ଖର୍ଚ୍ଚ ହବ ମାନେ ଏଇନା ରଥଯାତ୍ରା ଟାଇମରେ ଯଦି ପୁରୀକିି ଯିବୁ ପଇସା ବହୁତ ଖର୍ଚ୍ଚ ହବ ବୁଝିପାରିଲୁନା।
ଉଁ ଏ ଭିତରେ ଲୋକ କେତେ ଭିଡ ଥିବେ?
ଅଁ ଭିଡ ମାନେ ତୁରୁ ନିଜେ ଦେଖୁନ ଅ ରଥଯାତ୍ରା ଟାଇମ ଆଗରୁ ଦେଖୁ ବାହାର ସିଟିଯେନ ଲୋକଗୁଡା ଆସି। ସିଏ ଆସିକି ଆଗତୁରା ଘର ଭଡା ଦେଇ ରହିଯାଇଥିବେ। କେ ସେ ରହିବେ ରଥଯାତ୍ରା ମାନେ ଟୋଟାଲି ୱାର୍ଲଡରେ ଫେମସ ଜାଣିଛୁ ତ।
ଆମ ରଥଯାତ୍ରା?
ଆମ ଆଉ ପୁରା ୱାର୍ଲଡରେ ଫେମସ, ବାହାର ଦେଶରୁ ଲୋକ ଆସନ୍ତି ରଥଯାତ୍ରାରେ କାଇଁ କହିଲୁ? ଏଇ ପୁରୀର ଯୋଉ ପୁରୀ ମନ୍ଦିରର ଯୋଉ ଜଗନ୍ନାଥ ମନ୍ଦିର ଯୋଉ ଏଇ ଯୋଉ ତାର ସବୁ ନାହିଁ ଯୋଉରା ହୁ ରହସ୍ୟ ଗୁରା ଯୋଉରା ସବୁ ସେଉରା ଏପର୍ଯ୍ୟନ୍ତ ସାଇଣ୍ଟିଫିକ୍ ମାନେ ପ୍ରୁ୍ଧ ପ୍ରୁଫ୍ କରିପାରି ନାହାନ୍ତି ବୋଲି ସିଏ ଏତେ ଚାରିଆଡେ ମାନେ ସ୍ପ୍ରେଡ କରିଅଲାଣି ଯେ ବାହାର ଦେଶରୁ ଲୋକ ବି ଭାବୁଛନ୍ତି ଏଇଟା କେମିତି ହଉଛି। ସାଇନ୍ସ ବି ଆଧେରେ ଫେଲ କରି ଯାଉଛି ସେଇଥିପାଇଁ ସେ ଏଇଟାକୁ ଅଧିକା ମାନେ ୱାର୍ଲଡ ରେ ଏଇଥିପାଇଁ ମାନେ ପୁରୀ ମନ୍ଦିର ରହସ୍ୟ ପାଇଁ ପୁ ଜଗନ୍ନାଥ ମନ୍ଦିର ଟା ଫେମସ ସେଇଥିପାଇଁ ରଥଯାତ୍ରାଟା ହୁଏ ରଥଯାତ୍ରା ରଥଯାତ୍ରା ବି ସେଇଭଳିଆ ଫେମସ ନୁହେଁ କି ପୁରା ୱାର୍ଲଡରେ ରଜ ଯଦି ମନ୍ଦିର ଟା ଫେମସ ହେଲା ତାର ସ ତା ଉପରେ ଯୋଉ ଲେଗ ଏଇଟା ଯୋଉ ସବୁ ହବ ରଥଯାତ୍ରା ହଉ କି ଯାହା ହଉ ସେ ଯାହା ହେଲେ ଫେଣ ଫେମସ ହବ ନା ନାଇଁ। ହୁଁ ସେଇଥିପାଇଁ ବାହାରୁ ସବୁ ଲୋକ ଆଗୁରୁ ଯୋଓ ଆସିକି ସେଠି ଯୋଉ ବିଳେ ସବୁ ଦେଖୁ ରୁମ ଫୁମ ବୁକ୍ କରିଦେଇଥିବେ ସବୁ ଜାହେଲେ ରହିଯାଇଥିବେ ଆଗରୁ ଆସିକି ସବୁ ଘର ବୁକ କରିକି ସବୁ ରହିଥିବେ। ତୁ ଏନା ଯିବୁ ରହିବୁ ଯାହେଲେ ଭାରି ଅସୁବିଧା ହବ ପଇସାରେ କଣ ରହିବା ପହିବା ଏଇନା ଭାରି ଅସୁବିଧା ଏଇନା ସେଇ ସେଇ ଜାଗାରେ ଏଇନା ତୁ। ତୁ ଏଠି ଏନା ଯୋଉ ଜିଷ ଖାଉଚୁ ଦଶ କୋଡ଼ିଏ ଟଙ୍କାରେ ସେଠି ଏନା ପଚାଶ ଟଙ୍କାରେ ଖାଇବୁ। ଏ ରଥଯାତ୍ରା ଟାଇମ ମାନେ ସେଠି ଲାଭ କରିବା ପାଇଁ ଏତେ ରେଟ ବଢେଇ ଦେଇଥିବେ ସବୁ।
ଓହୋ, ମୁଁ ଯାଇଥିଲି ଥରେ ହେଲା ଗାଧେବିନି ନ ଦିପ୍ ଏଥର ଗଲେକିଣି ଥରେ ହେଲେ ଗାଧେଇବି। ଆ ଦୋଉ ଛେତି ଫଲ ଫରେନର ଦେଖିବୁଲୋ ପୁରା ଧଳା।
ହଁ ଲୁଣି ପାଣି ନା ପୁରା ଦେହଗୁରା ଦେଖିବୁ ପୁରା ଇଏ କରିଦବ ପୁରା ଏକାଥରେ।
ବ୍ଲିପ ଫରେନରେ ଯୋଉ ଆଉଛନ୍ତି।
ହଁ ଅଉ ଫରେନର ଫରେନର ତ ଯାହେଲେ ଆସିବେ ପୁରୀ ମନ୍ଦିରରେ ଆସନ୍ତିନି ଫରେନର।
ଦେଖିଲ ଦେଶ ମେଲ ମିଲି ବୁଲୁଚନ୍ତି।
ହଁ ତୋ ଆରେ ତୋ ଭାଇକି ପଚାରିବୁ ତ ଭାଇକି ପଚାରିବୁ ଆମେ ଯେଉଁ ଲଲତିଗିରି ଯାଇଥିଲୁ ନଣ୍ଡାପାହାଡ଼ ବୁଲିବାକୁ ସେଠି ବା ସେପା ସେ ମ୍ୟୁଜିୟମ ଭିତରକୁ ଆସିଥିଲେ ବା ଯୋ ଲୋ ନେପାଳୀ ବାଲା ସବୁ ଆସିଥିଲେ ବାହାରୁ
ମ୍ୟୁଜିୟମ ଭିତରକୁ
ହଁ ପଚାରିବୁ ତୋ ଭାଇକି ପଚାରିବୁ ସେ ମ୍ୟୁଜିୟମ୍ ବୁଲିଆକୁ ଆଇଥିଲେ ନେପାଳି ଗୁରା ପୁରା ଏକାଥରେ ତେ କୋଡିଏ ତିରିଶ ଜଣ ଆଇଥିଲେ ଏକା ଥରକେ ଛୋଟ ଛୁଆ ସବୁ ବିଗ୍ ବି ଗେଟପରେ ପୁରା ଆଇଚନ୍ତି ମୁଁ କହିଲି ଏତେ ସବୁ ଗୋରା ଲୋକ ଗୁରା କୋଉଠୁ ଆସିଲେ ମୁଁ କହିଲି ସେ ନେପାଳି ଲୋକ ଗୁରା଼।
ଓହ ମାନେ ପୁରା ମାନେ କେତେ ଟଙ୍କା ଟିକେଟ କେତେ ଟଙ୍କା ନେଉଛନ୍ତି ସେଠି?
ସେଠି ଟିକେଟେ କୋ କୋ ଏଇନା ଆମେ ଯୋଉ ଯାଇଥିଲୁ ଏବେ ଯୋଉ ରଜ ଲାଷ୍ଟ ର ତୋ ଯୋଗୁ ଆମେ ଯାଇଥିଲୁ କୋଡିଏ ନେଟ ହେଇଥିଲା। ପଚିଶ ଟଙ୍କା ନେଇଥିଲା ହଁ ପଚିଶ ଟଙ୍କା ନେଇଥିଲା ଆମେ ଯାଇଥିଲୁ ତୋମ ତୋ ଭାଇର ମୋର କଳକାର।
ଓ ହୋ
ହଁ ହଁ ତାର ସେମିତି ନର୍ମାଲ ଡେରେ ମୋର ଯଦି ମୋ ମଉସା ଆଦିଥାନ୍ତେ ମୁଁ ତ ସେମିତି ପଚାଇଯାଇଥାନ୍ତି ମୋ ମଉସା ନଥିଲେ ବୋଲି ସେମାନେ ଟିକ କେଡେ ନେଲେ ନହେଲେ ନେଇନଥାନ୍ତେ
ତମ ମା ମଉସା ଘର ପାଖୁରୁ ସେ ସେଇ ଜାଗାଟା କେତେ ବାଟ।
ମଉସା ଘର ପାଖୁରୁ।
ହୁଁ।
ହଁ ଆବେ ଯେନ୍ତି ଅନା ଏ କ୍ଲବ ଘର କୋଉଠି କ୍ଲବ ଘର ପାଖୁରୁ ମୁଁ ଏଠି ଯୋଉ ବସିଚି
ହୁଁ।
ହାଲୋ ଏଇଠି ଯୋଉ ବ ପାଣି ପାଖେରେ ବସଚି ଏଉଠୁ ମୋ ଯେତିି ଯେତିକି ବାଟ ସେତିକି ବାଟ ମୋ ମଉସା ଘର।
ଉଁ ସେଇ ଜାଗାଠୁରୁ।
ଆଁ।
ମୁଁ କହିଲି ସେଇ ଜାଗାଠୁ କେତେ ବାଟ?
ହଁ ପା ସେଇ କହିଲି ବା ସେଇ ନଣ୍ଡା ପାହାଡ ପାଖୁରୁ ଜଅଲା ଯେନ୍ତି ଆମ ମୁଁ ଏଠି ଯୋଉ ବସଛି ଏଠୁ କ୍ଲବ ଘର ଯେତିକି ବାଟ ମନେକ ମୋର ଏଇ ଜାଗାଟା ହଉଛି ନଣ୍ଡା ପାହାଡ ନା
ହୁଁ।
ସେ କ୍ଲବ ଘର ପାଖରେ ହଉଛି ମୋ ମଉସା ଘର।
ଓହୋ ଏ
ବୁଝିପାଇଲେ ନା ହଁ କମ୍ ବାଟ ପୁରା କମ୍ ବାଟ।
ତ ବଢିଆ ଡେଲି ଦେଖୁଥିବେ।
ମୁଁ ଡେଲି ସେଠି ଆଉ କଣ ଦେଖିବୁ ମୁଁ ବା ଥିଲି ସେଇଠି ଡେଲି ଯାଉଥିଲି ଆଉ ଏଇନା ଯାଇ ସେଠି ବୋରିଙ୍ଗ୍ ଲାଗୁଛି। କିନ୍ତୁ ଫଟ ଉଠେଇଆକୁ ଭଲ ଜାଗା ବୋଲି ଫଟ ଫଟ ଉଠେଇଆକୁ ସେଇ ଜାଗାକୁ ଆମେ ଯାଉ।
ଓହୋ ବଢିଆ ଫଟୋ ଉଠୁଚି ନା ମୁଁ ଦେଖୁଥୁଲି।
ହଁ ସେଠି ଭଲ ବଢିଆ ଜାଗା ପୁରା ପାହାଡ ଉପୁରୁ ଫଟ ଉଠେଇବୁ ଭାଇରେ ପୁରା ସେ ନ୍ୟାଚୁରାଲ ସିନେରୀ ପୁରା ଦେଖିବୁ ପୁରା ସେ ପାହାଡ ଉପୁରୁ ଯାଇଁକି ବଢିଆ ଦେଖାଯାଉଚି।
ମୁଁ ତ କେବେ ଯାଇନି ଆଉ।
ହଁ ଦେଖିବୁ କୋଉ ଦିନ ଗୋଟେ ଆମେ ଯିବୁ ଦେଖିଆ ତୁ ଯିବା ବୁଲିଆକୁ କୋଉ ଦିନ।
ଗୋଟିଏ ଗାଡି ହଉଚି ନା ତମେ ତିନି ଜଣ ତ ହେଇଯାଉଚ ମୁଁ ଆଉ ଯିବି କୋଉଥେରେ ଦିଟା ଗାଡି ହେଲେ ପଳାନ୍ତୁ।
ହଁ ଦିଟା ଗାଡି ହେଲେ ଭଲ ହଅନ୍ତା।
ହୁଁ ଦିଟା ଗାଡି ହେଲେ ଭଲ ହୁଅନ୍ତା ଗୋଟିଏ ଗାଡି ହେଇଯାଉଚି ଆଉ। ଯେ କଳ ବା ଫୁଣି ଆଣୁଚି ଇଏ ଆଣୁନି ତାର ଠିକି ନାଇଁ। ଭୋଜି ଭୋଜି କୁଆଡେ ଥିଲା ଗୋଟେ କୂଳହରିପୁରରେ।
ଆବେ ନା ବେ ସେଟା ବାଆଘରଟା ଯୋଉ ଇଏ ଓ ଆମ ଘରୁକୁ ଖାଲି ପର୍ସନାଲ୍ ଆମର କୁଣିଆ ଘର ତ ସେଇଥିପାଇଁ ସିଏ ଆମର ବନ୍ଧୁଘର ସିଏ। ପୁଅର ବନ୍ଧୁଘର ବୋଲି ସେଇଥିପାଇଁ ସିଏ କାର୍ଡେ ଦେଇଯାଇଥିଲେ ବାଆଘର ପୁଅଟାର ବାଆଘର ଭୋଜି ଆଉ ରିସେପସନ୍ ଦିନ ତ ଡା କିଏ ଚାରିଆଡେ ଦେଖିବ ଆଉ ଗାଁ ଫାଁ ଆସିକି ଡାକିବ ଆଉ ଭୋଜି ଆଉ।
କୋଉ ଦିନ କୋଉ ଦିନ।
ଡାକିବ ବୋଧେ ମତେ ଲାଗୁଛି ଶନିବାରେ କି ରବିବାରେ ଭିତେରେ ଭୋଜି ହବ ତାଙ୍କର।
ଏଇ ପଅରଦିନ। ଆଉ ଯୋଉ କୁଣ୍ଡଳରେ ଯିଏ ବାହା ହେଇଥିଲା ପଅରଦିନ କ ବାହା ହେଇଥିଲା ଯୋଉ ତାର କେବେ ବେ।
କୁଣ୍ଡଳରେ କିଏ ପଅରଦିନ ବାହେଇଥିଲା।
ଆଉ ଯୋଉ ଚନ୍ଦା ଚନ୍ଦ୍ କଣ ତା ନାଁ ଚନ୍ଦୁ।
ମୁଁ ଜାଣିନି ତ କୁଣ୍ଡଳରେ କିଏ ବାହେଇଚି।
ବିଶା କ୍ଲାସ ପିଲା ଜଣେ।
ହଁ ହେଇଥିବ କିଏ, ମୁଁ ଆଉ ଜାଣିନି ତାକୁ।
ସେ ବାହା ହେଇଛି ତାର ପୁଣି ରିସେପସନ ଭୋଜି, ସେ ଡାକିବେନି କିି ଡାକିବେ। ଯିବା ସବୁଆଡେ ଭୋଜି ଏବେ ସବୁଆଡେ ଅଛି, ଖାଇ ଖୁଇଦେଇ ଆସିବା ଆଉ।
ଦେଖିବା ତାର ଯଦି ଭଲ କଥା ଯଦି ଆର ଶନିବାର ପରିଲା ତା ରବିବାର ପଇଲା ଭଲ ଆଉ।
ହଁ ଆଉ ଶନିବାରେ, ରବିବାରେ ଏକାଥରେ ଦିଟା ଭୋଜି ଏକା ଥରେ ନାଧିବା ଆଉ।
ହଁ ଶନିବାର ଗୋଟେ ହେଇଗଲା, ରବିବାର ହେଇଗଲେ ଶୁକ୍ରବାରକୁ ଆମର ଭାବୁଛି ଫିଷ୍ଟ କରିଦବା। ନା ଆମର ଧଡ଼ା କବ ଯେତେବେଳେ ଆଇଁଷ ଖାଇଥିବୁ ଏକାଥରେ ତାକୁ ଟିକେ ଜିରା ଟିକେ ପାଟିରେ ପକେଇଦେବୁ ଜିରା ଲୁଣ ପକେଇଲେ ହଜମ ହେଇଯିବ।
ଆଉ ଯୋଉ କଚୁମ୍ବୋରଟା ମେନ୍ କଥା କଣ କହନି ଯଉ ଇଚ୍ଛା ହଉନି କହି କହନି ମ୍ବର ଯୋଉ ଶିଲ ଲୁଣିଆ କରିଦେଇଥିଲା
ହଁ ଶିଲୁଆ ର ଆଉ କେ ପୁରଇବୁକି ସେଇଭଳିଆ ପିଲାଙ୍କୁ ଆଉ କାହିଁ କରିବୁ କି, କାଲି ବା ଵିଶାଲ ଘରିଆ କହୁଥିଲେ କାଲି କରିବାକୁ।
ହଁ ଆମେ ଯେତିକି ହେଇ ଅଛୁ ଏଇଠି ସେତିକି କରିଦବା।
ହଁ ଆମେ ଯେତିକି ଅଛୁ ସେତିକି କରିବା ଚାରି ପାଞ୍ଚ ଜଣ। ହଁ ଗାଣ୍ଡୁଆ କୁ ଡାକେନି ସେ ପଇସା ଦେବେ ତାଙ୍କର।
ହଁ ସାଇନ ଘେରିକା ଆଉ ମିଶେଇବାନି।
ଆଇନା ଫାଇନା କରିବା, ଯଦି ସେ ଆମେ ଅଲଗାଘର କରିବା ଆଗୁତୁରା ସେ ଜିନିଷ ଗୁଡା ନେଇଆସିବା। କରିବା କରିକି ଟ୍ୟାକ୍ସ ଗୁଡା ଟ୍ୟାକ୍ସ ବି କରୁଥିବ ତା ଭିତରେ ଟ୍ୟାକ୍ସ କରିବା ଫୁଣି ଇଏ ବି କରୁଥିବା।
ହଁ ଏକାଥରେ କରିବା ରାନ୍ଧି ଦବା କଲେ ଭଲ ରୋଷେଆ ଦରକାରେ।
ହୁଁ ରୋଷେଆ ଗୋଟେ ଭଲ ହେଇଗଲେ ହେଇଯିବ।
ହଁ ରୋଷେଇଆ ଭଲ ହେଲେ, ବଢିଆ ଲାଗେ ଖାଇବାକୁ ହେଲା।
ଠିକି ରୋଷେଇ କରୁଛି, ସେଦିନ ମୁଁ ତାକୁ କହିଲି କହିଲି ଚିକେନ ଆଉ ଟିକିଏ ବସିବ ସେ ତାର ବସେଇଲାନି।
ଆବେ କଁ ହେଇଛି ଜାଣିଛୁ, ସେଦିନ ପବନ ଫବନ ହଉଥିଲା, ହେଲାଣିି ଭଲ ଆଉ।
ବୁଝିପାରିଛୁ ନା।
ହଉ ହଉ ମୁଁ ରଖୁଛି ମୋର କାମ ଆଇିଲାଣିି ଗୋଟେ।
ହଉ ହଉ।